ହ୍ୟାଲୋ କଣ ସତ୍? ତୋଆଡ଼େ ନେଟୱର୍କ ପ୍ରୋବ୍ଲେମ ହେଲା କି?
ହଁ ତୋରି ନେଟୱାର୍କ ପ୍ରୋବ୍ଲେମ ହେଇଥିବ ମୋର କାହିଁ ହବ? ମୋର ଠିକ୍ ଠାକ୍ ଅଛି। ଆମ୍ବାନୀ ହି ହି ହି ଚୁପ୍। ପରେ। ଯୋ କଣ କ ହେ ରହ ଶୁଣ। ଖାଲି ଗପିଲା। ମୁଗୋଟେ କଣ କହିବ ଥାନ୍ତି ବୁଲିଗଲି ଆଇ ଆଇ ହଁ ହଁ ଯୋଉ ଆରଥର ରଜରେ ତ ଯାଇଥିଲୁ ଅଶୋକ ଝର ଏଥର କୁଆଡେ ପ୍ଲାନ ଅଛି କେବେ? ଫିର୍ତ ଶୁଭୁନି ଆଉ ତୁ କଣ କରିବୁ ହ୍ୟାଲୋ। ହାଲୋ ଓ। ହୁଁ ହୁଁ ହୁଁ। ହାଲୋ। ଡୁମ୍ ଡୁମ୍ ଡାଣା।